ହେଲୋ ହ୍ୟାଲୋ
ହ
ଆଜ୍ଞା ଦି କଣ କରୁଛ?
ହଁ
ଉଠିଲଣି
ହଁ ମୁଁ ଉଠିକି ବସିଛି ଆଉ। ମୁଁ ଶୁଣିଥିଲି ତମେ କୁଆଡେ ତମ ଗାଁ କୁ ଯାଇଛ? ଆଉ ତମ ଗାଁରେ କଣ ରଜ ପର୍ବ ପାଳନ କରାହଉଛି। ତମ ଗାଁର ରଜ ପର୍ବ କୁଆଡ଼େ ବହୁତ ଭଲ ହୁଏ। ଆଉ ସେ ବିଷୟରେ ଟିକେ କହୁନ ମୁଁ ଟିକେ ଶୁଣନ୍ତି ଦେଖିିବା। ଗତ ମାନେ ଆସନ୍ତା ବର୍ଷ ମୁଁ ଭାବୁଛି। ତେବେ ଭଲ ଲାଗୁଥିବା ସମସ୍ତେ ତ କହୁଛନ୍ତି ମୁଁ ଆସନ୍ତା ବର୍ଷ ଯିବାକୁ ଭାବୁଛି। ଆଉ ଟିକେ ସେ ବିଷୟରେ କିଛି କୁହ ମତେ ଶୁଣିବାକୁ ବହୁତ ଆଗ୍ରହ ହଉଛି। ଅଛି ଆଉ ଦେଖିିବା କହିଲେ ତ ଆମ ଗାଁ ରଜ ବିଷୟରେ ଟିକେ
ହଉ ଠିକ୍ ଅଛି। ମୁଁ ତ ଆସିଲିଣି ବହୁତ ଦିନରୁ ରଜରେ ସମସ୍ତେ ଗାଁ ଲୋକ ସାଙ୍ଗସାଥି ସମସ୍ତେ ଏକାଠି ହୁଅନ୍ତି ସେଥିପାଇଁ ଇଚ୍ଛା ଥିଲା କି ଆଉ ଟିକେ ଆଗରୁ ଆସିବା ପାଇଁ ସେଥିପାଇଁ ଆସିଲି ହେରି। ତାପରେ ରଜ ଆସିବୁ ଆସିବୁ ବୋଲି ତାର ପୂର୍ବରୁ ତ ସେଇ ଖୁସିରେ ଆଠ ଦିନ ପଳେଇଲା। ଜଣା ବି ପଡିଲାନି ସବୁ ଭାଇ ଭଉଣୀ ଗାଁ ରେ ସମସ୍ତଙ୍କ ମାନେ ବନ୍ଧୁବାନ୍ଧବ ପୁରା ଫୁଲ୍। ଆ ଖୁସିରେ ଟିକେ ଅଲଗା ପ୍ରକାର ଥିଲା। ଆଉ ରଜରେ ଆମର ଯେଉଁ ଗୋଟେ ଖେଳ ପଡ଼ିଆ ଅଛି। ସେଇଠି ଉ ଆମର ଦୋଳି ବହୁତ ବି ପଡିଥିଲା। ବହୁତ ତୋଳି ପଡ଼ିଥିଲା ଆଉ ରାତିରେ ବହୁତ ମାନେ ବାହାରୁ ଲୋକମାନେ ଆସିକି ସେଠି ତାଙ୍କର ସବୁ ନୃତ୍ୟ- - ହୁଁ ସଙ୍ଗୀତ ସବୁ ପରିବେଷଣ କରୁଥିଲେ। ଗାଁର ପିଲାମାନଙ୍କର ମାନେ ତାଙ୍କର ଯେଉଁ ସବୁ ଦକ୍ଷତା ଅଛି। ଖେଳ ଆଉ ପାଠ ଏସବୁ ପାଇଁ ବି ତାଙ୍କ ପାଇଁ- - ଖେଳ ସବୁ ହଉଥିଲା ପ୍ରଥମ ଦିନ - - ରଜ ଟା ବର୍ଷା ହେଲା ଯେହେତୁ ଦିନରେ ଭଲ ହେଲା କିନ୍ତୁ ଆ ରାତିରେ କିଛି ହେଇପାରିଲାନି ମନ ଟିକେ ଦୁଃଖ ହେଲା। ତାପରେ କିନ୍ତୁ ଦି ତୀୟ ଦିନ ଦିନରେ ପିଲାଙ୍କ ପାଇଁ ଖେଳ ହେଲା। ଆଁ ଉଙ୍କୁ ଦୌଡ଼ - - ଆଉ ଯୋଉ ସବୁ ସଙ୍ଗୀତରେ ସବୁ ଯୋଉ ଚେୟାର ରେ ଖେଳନ୍ତି ସି ଖେଳ- - ତାପରେ ଆ- - ଆଉ ପିଲାଙ୍କ ପାଇଁ ପୁଚି ଏମିତି ବିଭିନ୍ନ ପ୍ରକାର ସବୁ ଖେଳ ହେଲା। ଛୁଆଙ୍କ ଛୁଆମାନେ ବହୁତ ଖୁସି ମନେଇଲେ। ଏମିତି କେ ବଡ ଲୋକ ମାନଙ୍କ ପାଇଁ ବି ଖେଳ ହଉଥିଲା। ଆମେ ବି ସେଥିରେ ଭାଗ ନେଇଥିଲୁ ମୁଁ ଭାଗ ନେଇଥିଲି ହେଲେ ଦୁର୍ଭାଗ୍ୟବଶତ ହାରିଗଲି କିନ୍ତୁ ଖୁସି ଲାଗିଲା ସମସ୍ତେ ତ ଆଉ ଜିତି ପାରିବେନି - - ଜଣଙ୍କୁ ତ ହାରିବାକୁ ପଡ଼ିବ କି ଜଣଙ୍କୁ ଜିତିବା ପାଇଁ ପଡ଼ିବ। ଅ ସମସ୍ତେ ତ ଜିତି ପାରିବେନି କି ସମସ୍ତେ ବି ହାରିପାରିବେନି। ଆ ହେଲେ ବି ସେ ଦୁଃଖ ବି ଖୁସି ଭିତରେ ଜଣା ପଡିଲାନି। ତାପରେ ଦୋଳି ତ ବହୁତ ପଡିଥିଲା ବହୁତ ମଜାମସ୍ତି ବୟାମ କଲୁ। ତାପରେ ସେଠୁ ଆସିକି ଗୋଟେ ଜାଗା ବୁଲିବାକୁ ଗଲୁ ଠାକୁରଙ୍କ ଜାଗା। ତାପରେ ସେଠି ବହୁତ ଦୋଳି ପଡ଼ିଥିଲା ବହୁତ ଆଡ଼ୁ ଲୋକ ଆସିଥିଲେ। ଆହାଁ ବହୁତ ଖୁସି ଲାଗିଲା ଠାକୁରଙ୍କୁ ଦର୍ଶନ କଲୁ। ବୁଲିଲୁ ସେ ପରିବେଶ ବି ବହୁତ ଭଲ ଥିଲା ଗୋଟେ ନୂଆ ଜାଗା। ତାପରେ ପୁଣି ଆସିଲୁ ଆସିଲା ପରେ- - ଗାଁ ରେ ରାତିରେ କିଛି ମାନେ କାର୍ଯ୍ୟ କ୍ରମ ହବାର ଥିଲା। ସେଥିରେ ବି ହେଲା ଯଉଥିରେ ସବୁ ଗାଁ ପିଲାମାନୋନ ଭାଗ ନେଇ ଥିଲେ ଛୋଟ ଛୋଟ ପିଲାମାନେ ତାଙ୍କର ସବୁ- - ଗୀତ ନାଚ ଦେଖିକି ବହୁତ ଖୁସି ଲାଗିଲା ଆମ ଗାଁ ର ଛୋଟ ଛୋଟ ପିଲାମାନେେ ହୁଏତ ଆମ ସମୟରେ ଯଦି ସେମିତି ହେଇଥାନ୍ତା ତାହେଲେ- - ଆମେମାନେ ବି ଆମ କୃତି ଦେଖେଇ ପାରିଥାନ୍ତୁ କିନ୍ତୁ - - ଏବେ ତ ବଡ଼ ହୋଇଗଲୁଣି- - ଇଛା ଅଛି ହୁଏତ କେବେ ଯଦି ସୁଯୋଗ ମିଳିଲା ହେଲେ ଗାଁରେ ତ ହେଇପାରିବନି? ବହୁତ ଖୁସି ଲାଗିଲା ଦେଖିକି ଆମ ପିଲାମାନେ ବି ସବୁ ଭାଗ ନେଇଥିଲେ ସେଥିରେ ତାପରେ ଦ୍ଵିତୀୟ ଦିନ ଏମିତି ଖୁସିରେ ହେଇଗଲା ଆ ସରିଗଲା ତାପରେ ତୃତୀୟ ଦିନ ସେମିତି- - ଦିନରେ ବହୁତ ଖେଳ ହେଲା ମଜା ମସ୍ତି କଲୁ- - ଆ ସେଦିନ ସବୁ ସାଙ୍ଗମାନେ ଦେଖାହଇଥିଲେ। ଦିନଟା ସାରା ସେମାନଙ୍କ ସହିତ କେତେ ଦିନ ପରେ ଭେଟ ହେଇକି କଟିଗଲା କିଛି ଜଣା ବି ପଡିଲାନି। ରାତିରେ ବି ସେମିତି କାର୍ଯ୍ୟକ୍ରମ ହେଲା- - ମାନେ ଏତେ ଖୁସିରେ ମଝିରେ ତିନି ଦିନ ଯାକ ଫିତିଗଲା ଯେ ଜଣା ବି ପଡିଲାନି। ଆଉ ବହୁତ ସଜସଜା ହେଇଥିଲା। ଋତୁରେ ଦୋଳି ପଡ଼ିଥିଲା। ଆଉ ଭଲ ଲାଗିଲା। ଆପଣ ବି ଯଦି ଆସିଲେ, ଏ ବର୍ଷ ତ କହିଲି ଆସିପାରିଲେନି, ଆର ବର୍ଷ ସବୁ ନିଶ୍ଚିନ୍ତ ଭାବରେ ଆସିବେ, ଆମେ ସାଙ୍ଗ ହେଇକି ମିଶିକି ସବୁ ଉପଭୋଗ କରିବା। ତା ସହିତ ଆଖପାଖରୁ କ ଭଲ ବି ଜାଗା ବି ଅଛି। ବୁଲିବାକୁ ଯିବା, ଖୁସି ଲାଗିବ ଆଉ।
ହଁ ମୁଁ ତ ଭାବୁଛି ଏଇ ଆସନ୍ତା ବ-ଆ ବର୍ଷ ଆପଣଙ୍କ ଗାଁ କୁ ଯିବି ବୋଲିକି ହେଲେ ଆମ ଗାଁ ରେ କେମିତି କହିଲ ଭଉଣୀ ରଜ ହୁଏ?
ସେଠି ହଁ।
ଆମ ଗାଁରେ ତ ଏତେ ଦୋଳି ହୁଏନି ତ। ତାପରେ ଯୋଉ ସବୁ ଝିଅ ମାନେ ଯିଏଜୁଆଡେ ଅଛନ୍ତି, ବାହାଘର
ହୁଁ।
ଆମ ଗାଁରେ ଗୋଟେ ଅଛି, ଗାଁମୁଁଣ୍ଡରେ କଇଁଆ ଗଛ, ସେଟି ଆମେ ସବୁ ଟାଙ୍ଗନ୍ତି। ସେଠି ଝିଅ ବୋଉ ମାନେ ସମସ୍ତେ ଯାଆନ୍ତି। ଆଉ ତାପରେ ବିଭିନ୍ନ ପ୍ରକାର ପିଠା ପଣା ହୁଏ। ଆମ ଆଡେ କଣ କହିଲ, ଯୋଉ ପୋଡ ପିଠା ରଜରେ ଖାଆନ୍ତିନି ସେଇଟା ପ୍ରଥମ କରି ହୁଏ। ପୋଡ ପିଠା ଆମର କେମିତି କରୁନା ଯୋଉ ଚୁନା ଟାକୁ କୁଟୁ, କିମ୍ବା ଆମେ ଯୋଉ ପେଶଉ ପେଶେଇ କିି ନା ତାକୁ କଣ କରୁ, ନା ଆମେ ଚୁଲିରେ ବସେଇକି ତାକୁ ଗୋଟେ ପାତ୍ରରେ ଜନ୍ତୁ ଗୋଡ ପକେଇକି। ଯୋଉ ଗୁଡ ପକେଇକି ଜନ୍ତୁ ସେଇ ଗୁଡ ପକେଇକି, ଯନ୍ତିିକିଆଠି କଣ ପକଉ ନା ନଡିଆ ପକଉ। ମରିଚ ପକାଉ, ଗୁଜୁରାତି ପକଉ, ତାପରେ ଛେନା। ହଁ କଦଳୀ। ନଡିଆ, ଏମିତି ବିଭିନ୍ନ ପ୍ରକାର ଜିନିଷ, ସ୍ଵାଦିଷ୍ଟ ଜିନିଷହିଁ ପକାଯାଏ। ଯାହା ଦ୍ଵାରା ଆମକୁ ପିଠା ଟା ଭଲ ଲାଗେ। ତାପରେ ତାକୁ ଆମ ତଳକୁ ଓହ୍ଲେଇକି, ତାକୁ ଗୋଟେ କଡେଇରେ ସେ ପିଠା ଟାକୁ ପୋଡୁ। ପଡୁ, ସେ ପଡିବା ଦ୍ଵାରା ସେ ଭଲ ଲାଗେ ଯୋଉ ସାଙ୍ଗସାଥି ଯୋଉ ଝିଅ ମାନେ ଆସନ୍ତି ସମସ୍ତେ ସେ ପିଠାକୁ ଖାଉ। ତାପରେ ରଜ ଦୋଳି ପାଖକୁ ନେ ଉ। ଆଉ ଗୋଟେ ମଧ୍ୟ, ଆମ ଗାଁରେ ଆଉ କିଏ କରିଥିଵେ ଆରିସା ପିଠା ଆରିସା ପିଠା କଣ ନା, ସେଟା ଗୁଡରେ ତିଆରି। ସିଏ ମଧ୍ୟ ତାକୁ ଜନ୍ତି କି ଆଉ ତିଆରି କରନ୍ତି, କିନ୍ତୁ ଆମେ ଯେବେ ସେଇ ଯ-ଯୋଉ ଆରିସା ପିଠାରେ ରାଶି ଦିଟା ପକେଇଦବା, ସେଟା ତାର ସ୍ଵାଦିଷ୍ଟା ଆହୁରି ବଢିଯିବ। ସେଇଥିପାଇଁ ସେ ରାଶି ବି ପକେଇକି ଆଣନ୍ତି। ଆଉ କିଏ କାହାର କାକରା ପିଠା କରିଥିବ। ସେ ସେମିତି କାକେରା ମଧ୍ୟ, କାକେରା ଆମର ସୁଜିରେ ହୁଏ। ଆଉ ସେ ବି ନଡିଆ ପୁର, ଛେନା ପୁର ଆମେ ଯିଏ ଯାହା ଦେଇପାରିବ। ସିଏ ଗୋଟେ ପି ଏଣ୍ଡୁରି ପିଠା, ତ ଏମତି ବିଭିନ୍ନ ପ୍ରକାର ପିଠା ଆଣନ୍ତି। ମିଠା ମଧ୍ୟ ଆଣନ୍ତି, କଦଳୀ ଆଣନ୍ତି, ଆମ୍ବ, ସମସ୍ତ ତ ସେଇ ଯୋଉ ରଜ ଦୋଳି ପାଖକୁ ନେଇକି ଯାଆନ୍ତି। ଆଉ ସେଠି ଆମେ ରଜ ଦୋଳି ଖେଳୁ, ଦୋଳି ତ ଏତେ ନଥାଏ କିନ୍ତୁ ସେଠି ସମସ୍ତେ ବସିକି ଗପନ୍ତି, ସବୁ ନିଜ ନିଜ ବିଷୟରେ କିଏ କାହା ପରିବାର ବିଷୟରେ, କିଏ କା ସାଙ୍ଗସାଥି ବିଷୟରେ ଏମିତି ବିଭିନ୍ନ ପ୍ରକାର କଥା ହୁଅନ୍ତି, ଆଉ ସମସ୍ତେ ତାକୁ ସେଠି ଦେଖ ନ୍ତି ପିଠା ଖାଆନ୍ତି ଆଉ ବୁଲି ଯାଆନ୍ତି ଆଉ ସେ ବିଭିନ୍ନ ପ୍ରକାର କିଏ ଭଲ ଭଲ ପୋଷାକ ସବୁ ନ୍ତି ଝିଅ ମାନେ ଭଲ ଭଲ ଡ୍ରେସ୍ ପିନ୍ଧନ୍ତି ତାପରେ ଆମର ସେଠି କଣ ଅଳତା, ଏମିତି ସବୁ ପିନ୍ଧନ୍ତି ଗୋଡରେ ତାପରେ ପାନ ରଜ ପାନ ଗୋଟେ କୁହନ୍ତି ରଜ ପାନ ମଧ୍ୟ ଖାଆନ୍ତି। ଏମିତି କରିକି ସେ ପ୍ରଥମ ଦିନ ଏମିତି ବୁଲନ୍ତି, ଦ୍ବିତୀୟ ଦିନ ବି ସେମିତି ବୁଲନ୍ତି। ତାପରେ ତୃତୀୟ ଦିନ ମଧ୍ୟ ସେମିତି ସମସ୍ତେ ଆଗ ଦୁଇ ଦିନ ଭଳିଆ ସେମିତି ସେମାନେ ଯାଆନ୍ତି ଦୋଳି ପାଖକୁ ସେମିତି ଦୋଳି ଖେଳନ୍ତି, ବୁଲନ୍ତି, ତାପରେ ସିଏ କଣ କରନ୍ତି ଆମର ଯେ ଶେଷ ଦିନ ଯୋଉଟା କହନ୍ତି ଶେଷ ଦିନ ତ ଆମ ତୃତୀୟ ଦିନ ଦୋଳି ଖୋଲା ଯାଏନି ଆମର ଗୋଟେ ଥାଏ ମାନେ ରଜ ଦୋଳି ଫିଟିବ ଯାଇ ଚତୁର୍ଥ ଦିନ। ମାନେ ସେଦିନ ଆମର କଣ କହେ ଭୋଜି ଭାତ ସବୁ ହୁଏ ସବୁ ଝିଅ ମାନେ ଯିଏ ଯାହା ମନ ଖୁସିରେ ଯିଏ ଯାହା ପଇସା ଦିଅନ୍ତି, ଯିଏ ଯାହା ଆମ ଭଲ ମାନେ ବାର ଥିବ ଯେମିତିକି ବୁଧବାର, ଶୁକ୍ରବାର, ରବିବାର ଆମିଷ ବାର ଯଦି ଥିବ ତାହେଲେ ଆମର ଆମିଷ ଭୋଜି ହୁଏ, ନହେଲେ ସେ ଆମିଷ ନ ଆଉ ନିରାମିଷ ଏ ଟିକେ ପନିର ଟିକେ କି ଛତୁ ଟିକେ ଏମିତି ସବୁ କରାଯାଏ। ଆଉ ଗାଁରୁ କୁହନ୍ତି ଜ୍ୱାଇଁ ମାନେ ଆସିଥାନ୍ତି, ସେମାନେ ବି ସେଠି ଯାଆନ୍ତି ଉପଭୋଗ କରନ୍ତି। ଆଉ ରଜ ଦୋଳି ସବୁ ଖେଳନ୍ତି। ଏମିତି ରଜ ଦୋଳି ଖେଳି ଖୋଲା କି ଆସୁ ତାପରେ ଆଉ ଭଉଣୀ ଗୋଟେ ଶୁଣ ଗୋଟେ କଥା ଆମେ କେମିତି ଅଧିକ ରୋଜଗାର କରିବା ଆମେ କାହା ଉପରେ ନିର୍ଭର କରିବାନି। ସେଥିପାଇଁ ମଧ୍ୟ ଆମେ ଯେଉଁ ମହିଳାମାନେ ଆସିଥାନ୍ତି ମାନେ ଝିଅ ବୋହୂମାନେ ଆସିଥାନ୍ତି ଆମେ ତାଙ୍କ ସହିତ କଥାବାର୍ତ୍ତା ହଉ। ଗୋଷ୍ଠି କିଛି ଋଣ ଆମେ କିଛି ଜିନିଷ କରିବା। କେମିତି ବାଡିରେ ଗୋଟେ ଛୋଟ ଛୋଟ ମୋ ଉପକାରୀ ବଗିଚା। କି କିଛି ଗାଈ ଆଣିକି ପାଳିବା କି ଛତୁ କିଛି ନହେଲେ ଦି ଚାରିଟା ଭାଡା କରିବା ସେଠୁ କିଛି ଛତୁ ଅମଳ କରିବା ଅମଳ କରି ଆମ ବଜାରରେ ନେଇକି ବିକିଲେ କିଛି ନହେଲେ ଦିନକୁ ଯେବେ କିିଲେ ବାହାରିବି ଆମେ ସେ ଦୁଇଶହ ଟଙ୍କା ପାଇଲେ କାରଣ କମ୍ ପରିଶ୍ରମରେ ଆମେ ଅଧିକ ଲାଭବାନ୍ ହେଲେ।
ହଁ।
ଆମର ଯୋଉ ନିଜେ ସ୍ଵଲମ୍ବୀ ହେଇପାରିବା ସେ ବିଷୟରେ ଆମେ ସମସ୍ତଙ୍କୁ କହିଲୁ କଥାବାର୍ତ୍ତା ହେଲୁ ତାପରେ ସବୁ ଝିଅମାନେ କହିଲେ କହିଲେ ହଁ ଏଇଟା ତ ଗୋଟେ ଭଲ କଥା। ଆଉ ଏମିତି ତ ଯେବେ ହବ ତାହେଲେ ଆମେ ଅନ୍ୟ ଉପରେ ନିର୍ଭର କରିବା ନି। ଆଉ ଗୋଟେ ଝିଅ କହିଲା କହିଲା ହଁ ହଁ ମୁଁ ଗୋଟେ ଗାଈ ଆଣିକି ପାଳିଛି। ସେ ଗାଈ ମୋର ଭଲ କ୍ଷୀର ଦଉଛି ଆଉ ମତେ ଟିକେ ସକା ଳୁ ଗୁହାଳ ପୋଛିବାକୁ ପଳଉଛି। ଆଉ ଗାଈଟା ଦେଖିବାକୁ ପଡୁଛି ସେଇ ମୁଁ ମଧ୍ୟ ମୋ ପରିବାର ଚଳେଇ ପାରୁଛି। ଆଉ ମୋ ସ୍ଵାମୀଙ୍କ ଟଙ୍କା କୁ ମୁଁ ସଞ୍ଚୟ କରିପାରୁଛି। ଆଉ ହଉ ଝିଅ ମୋର ତ ସମୟ ହେଇଗଲାଣି ମୁଁ କେବେ ଘର ଆଡେ ଗଲେ ମୁଁ ତମକୁ ଏ ବିଷୟରେ କହିବି। ତମେ ମଧ୍ୟ ସ୍ଵୟଂ ସହାୟକ ଗୋଷ୍ଠୀରେ ମିଶିଯିବ।
ଆଜ୍ଞା।
ଆଜ୍ଞା।
ପ